ହ୍ୟାଲୋ ହଁ କରିଥିଲି।
ଖାଇକି ଜଷ୍ଟ୍ ଆସିଲି ଆଉ।
ଆ ହୋ। ମୁଁ ତ ଖାଇବାକୁ ଦଉଥିଲି ମୁଁ କଇଲି ଟିକେ ଫୋନ କରିଦବା ଦେଖେ ଫ୍ରି ଅଛି ଏଇନା ବସଚି? କଣ ରନ୍ଧାବଡ଼ା କରିଥିଲି?
ହଁ ଚିକେନ୍ ହେଇଥିଲା ମାଛ ଭଜା ହେଇଥିଲା ଭାତ ଡାଲି ଇ ଆଉ ସାାଗ ଯଉ ଚୁନା ପକା ହେଇ ହୁଏନିକି
ଚୁନା ପକେଇକି କଣ?
ସବୁ ଶାଗ ଚୁନା ପକେଇକି ହୁଏନି କି?
ଏ ଚୁନା ପକେଇକି ନା ଯୋଉଟା ଖରଡନ୍ତି ପରିବା ପକେଇକିରି ହୁଁ ହା ହା-ଆମ ପଟେ ଆମ ପଟେ ଯୋଉ ସେଟା କଣ ସଜନା ଶାଗ ନାଁ କଣ ବୋଇତାଳୁ ପତ୍ର ନା
ସବୁ ସବୁ ପ୍ରକାରରେ ଶାଗ ହଁଅ।
ସବୁ ପ୍ରକାର ଖରଡ୍ ଦିଅନ୍ତି ବାର ମିଶା ସାଗ ସବୁ ହଁ। ହଁ ସେଟା ବଢିଆ ଲାଗିବ ନାଁ।
ହଁଅ ସେଇଟା ହେଇଥିଲା।
ହୁଁ ବୋ
ଅଁ ହଁ ହଁ ଭେଣ୍ଡି ପଡେ ଆଉ ଜହ୍ନିଇ
ହଁ ସବୁ ତ ପରିବା ପଡିବ ଆଉ।
ହଁ ଏଗରା ଟିକେ ପଢିକି ହୁଏ ଭଲ ଲାଗେ ଆଉ ବୋଉ ଭଲ କରେ ତ କ୍ଷୀର ଫିର ପକେଇକିରି କରନ୍ତି ହଁ ବଢିଆ ଲାଗେ କିନ୍ତୁ ସେ କରନ୍ତି। ଆ ସେଇଟା ହେଇଥିଲା ଆମେ ତ ସାଧା ଆଜିଇ ଶୁକ୍ରବାରେ ଜୟଗୁରୁ ତ ଦୀକ୍ଷା।
ହୁଁ ହଁ ହଁ।
ଆଉ ସେମାନେ ସବୁ ତାଙ୍କର ସବୁ ଆଇଁଷ ବାପାଘରିକା
ହଁ ଆ ମୁଁ ତ ସେଇଆ କଲି ମୁଁ ଆଇଁଷ କଲି ଯେ ମୁଁ ଏକୁଟିଆ ଖାଇବି ଇଏ ତାଙ୍କର ଆଇଁଷ ଖାଉନାହାନ୍ତି ଗୋଟେ ମେଡିସିନ ଖାଉଛନ୍ତି ବୋଲି। ତାଙ୍କ ନାହିଁ ଶାଗ ଦି କୀଟ ଭାଜିଲି ଡାଲମା କଲି ହେନ୍ତୁ ଲଙ୍କାଆ ବାଟଣ ଦେଇକି ଯୋଉରା ଭାଜନ୍ତି
କଅଁ ଦେଇକି?
ଲଙ୍କା ଏ ଯୋଉ ସୋରିଷ ବାଟଣ ଦେଇକି ଭାଜନ୍ତି ଗୋଟେ ଟମାଟୋ ପକେଇକିରି ହଁ ଲଙ୍କା ଟା ଭାଜିଲି ଏଇତୁ ନାଇଁ ନାଇଁ
କଞ୍ଚାଲଙ୍କା?
କଞ୍ଚଲଙ୍କା।
ଆରେ ବାପାରେ ସେଇଟା କେମିତି କଣ କର
କଞ୍ଚାଲଙ୍କା ଟାକୁ ସବୁ ଧୋଇଧୁଆ ଦବ ତାକୁ ଦି ଫାଳ କରିକିରି କାଟିଦବ ଲଙ୍କାଟାକୁ ହେଇଠୁ ତାକୁ ତେଲରେ ଆଗେ ଭଲ କି ଛାଣିଲା ଭଳିଆ ସନ୍ତୁଳି ଦବ। ସେ ସନ୍ତୁଳି ହେଲା ପରେ ଯୋଉ କାଇଁ କୋଉଠି ମରେ ରାଗ ତ ଲାଗେ ସେଟା ରାଗ ରାଗ ପାଇଁ ଭଲ ଲାଗେ ଆଉ ସେଠୁ ତେଲରେ ଟମାଟୋ ଦେଇ ରି ଟିକେ ଟମାଟୋ ଇଏ କରିଦେବ, ତାପରେ ଏ ଯୋଉ ବାଟଣ ଦେଇକରି ସେ ରସୁଣ ହଁ ଏଇ ପିଆଜ, ଜିରା, ସୋରିଷ ଆଉ ଲଙ୍କା ପଡିବନି ତ ଲଙ୍କା ପା ଯୋଉ ରାଗ ଆଉ ସେଇଟା ସେଇ ଲଙ୍କା ଟାକୁ ଦେଇକି ବ ବଢିଆ ଲାଗିବ ପଖାଳ ଫଖାଳ ଖାଇଆକୁ ଦି ତିିନି ଦିନ ରଖି ଖାଇବାକୁ ବଢିଆ ଲାଗିବ। ଥରେ ତ ଆମେ କରିଦେଉଛ ଫ୍ରିଜରେ ରଖିଦଉ ଦି ତିନି ଦିନ ରଖିବୁ ଖାଇବୁ।
ଅ ହୋ ନା ମୁଁ ଏଇଟା ଫାର୍ଷ୍ଟ ଟାଇମ୍ ଶୁଣି
ହୁଁ ଆମ ନଦୀ କୁଳିଆ ଜାଗାରେ ଏଇଟା ବେଶୀ କରନ୍ତି।
ହଁ। ଅ ହ ମୁଁ ଏ ଜାଣିନଥିଲି ନା ମୁଁ ଏଇଟା ଫାଷ୍ଟ ଟାଇମ ଶୁଣିଲି।
ହୁଁ। ଆ ଆମ ତ ସବୁ ନାଇଁ ଖାଇନୁ ଏଇନା ସିଏ ଆସି ବାହାରିବ ତାଙ୍କୁ ଦେଲି ଖାଇବାକୁ କି ମୁଁ ଆସିଲି।
ହଁ ଆଉ ଝିଅ ଘର ପୁଅ ଝିଅ।
ଆ ଝିଅ ପୁଅଟା ବିଶଖାପାଟଣାରେ ଅଛି ଗୋଟେ ଜାଗାରେ ଚାକିରି କରିଛି। ଆଉ। ଝିଅ ଟା ପଢୁଛି ସେକେଣ୍ଡ ଇୟର ଏ ବର୍ଷ ସାଇନ୍ସ ଆଉ। ଆ ସେ ତାର ପଢୁଛି ତା ହଷ୍ଟେଲରେ ରହୁଛି। ହଷ୍ଟେଲରେ ରହୁଛି ମୋର ଆମେ ଦିଇ ଜଣ ଘରେ ମୋ ଶାଶୁ ଶାଶୁର ତ ମରିଯାଇଛନ୍ତି। ମୋ ଯା ଦେଢଶୁର ଅଛନ୍ତି ଆମ କୋଠୁ ସେପାରେଟ ହେଇଯାଇଛୁ କିନ୍ତୁ ପାଖାପାଖି ଅଛୁ ଆଉ।
ଓ ହୋ ଶାଶୁ ଶଶୁର ନାହାଁନ୍ତି।
ନାଇଁ ଶାଶୁ ଶଶୁର ନାହାନ୍ତି।
ବୁଢ଼ା ବୁଢ଼ୀ ହେଇଯାଇଥିଲେ ନା ନାଇଁ।
ହଁ ସେ ନାଇଁ ତା ମୋ ଶ ଶାଶୁଙ୍କର ଆଗେ ଜମା ପୁଅ ଝିଅ କୁଆଡେ ରୁହନ୍ତିନି। ସିଏ ବହୁତ ରୋଗିଣା ହେଇଯାଇଥିଲେ। ମୁଁ ପାଞ୍ଚ ଛଅ ଜଣ ମଲା ପରେ ଇଏ ତିନି ଭାଇ ରହିଛନ୍ତି। ସେ ଆଗ କାଳିଆ ମଣିଷ। ସିଏ ଟିକେ ରୋଗିଣା ହେଇଯାଇଥିଲେ ସିଏ ଟିକେ ଶୀଘ୍ର ଗଲେ । ମୋ ଶ୍ୱଶୁର କଥା ଗଲେ ଭାରି ଶୀଘ୍ର ହଁ ସେ ଆଗରୁ ପାଞ୍ଚ ହଁ। ଆଠ ନଅ ଜଣ ପା ତାଙ୍କର ପୁଅ ଝିଅ ବି ବହେ ଜଣ ମରିଯାଇ
ଓ ହୋ। ନାଇଁ ଆଗ କାଳେ ଲୋକ କୁଆଡେ ସେ ସେମିତି ଜନ୍ମ କରନ୍ତି।
ହଁ ପା ସିଏ ତ କହିବେ ଯୋଉ ତମ ଦି ତିନି ଜଣଙ୍କୁ ଦି ଜଣଙ୍କୁ ରଖି ପାରୁନ ଗୋ
ହଁ ସେ ହଁ ଏବେ କା ବୁଢ଼ୀ କହୁଛନ୍ତି ସେମତି ବା ଆମ ମାନେ ଆଗକାଳ ବୁଢ଼ୀ। ଏବେ ଯୋଉ ଅଛନ୍ତି ସବୁ ହିସାବରେ କହିବେ ତମେ ଜଣକୁ ଇଏ କରିପାରୁନା ଆମେ ପୁଣି
ଆମେ ପୁଣି ଧାନ କୁଟିକିରି ସେଇ ଯୋଉ ଚୁନା କୁଟିକିରି ଯୋଉ ଚାଉଳ ବାହାର କରିକି ତମେ ତ ପେଶେଇକି ଚାଉଳ ଆଣୁଛ ଆମେ ଧାନ କୁଟିକିରି ଚାଉଳ କରିକି ଖାଉ।
କେତେ ବି କେତେ କେତେଟା ବୁଢ଼ୀ କହିବେ ମୁଁ କହିବି ତମ ଯୁଗ ଛୁଆ ଆମ ଯୁଗ ଛୁଆ ଆମ
ହଁ ପା।
ସେମାନେ ପୁଣି ସବୁ କିନ୍ତୁ ମାନେ ତାଙ୍କ ମାନେ ଆଗ କଳକୁ ଘରେ ସବୁ ନର୍ମାଲରେ ହିଁ କରିଦଉଥିଲେ ଘରେ ମେଡିକାଲ ଯିବାକୁ ପଡୁନଥିଲା। ହଁ ଏବେ ତ ପୁରା ମେଡିକାଲ ମାନେ ଯାହାକ ଟିକେ ହେଲେ ମେ
ଚାଲ ହଁ।
ଶ ସେଥିପାଇଁ କି ଶାଶୁ ଚାଲିଗଲେ ଆଗ ଶାଶ
ହୁଁ ମୋ ଶ୍ୱଶୁର ଆଗେ ଚାଲିଗଲି ତାଙ୍କର କଣ ବିଲ ଏଇ ଯୋଉ ଉଁ ଏଇ ଯୋଉ ବଛା ବେଷଣ ଟାଇମରେ ସେ ବିଲକୁ ଯାଇଥିଲେ ବିଲ ବାଛିବାକୁ ସେଇଠୁ ଆସିଲେ ତ ତାଙ୍କ ଦେହ ହାତ କଣ ହେଇଗଲା। ସେ ଏଇ ଯେମତି ହାରଚକ ହୁଏ ସେଇଠି ଆଉ। ସେ ଇଏ ରେ ସେଇଦିନ ମରିଗଲେଣିି ହଁ।
ଆଉ ଏଇ ତିନି ପ ଯାକ ସାଙ୍ଗର ବାହା ହେଇ ଯାଇଥିଲେ ସବୁ ନାଇଁ।
କେହି ବା ହେଇ ନଥିଲେ ବଡ ମୋ ଦି ଜଣ ବାହି ଥିଲେ ସାନ ମୁଁ ବା ମୋ ବାହାଘର ହେଇନଥିଲା।
ଓ ହୋ
ସେ ବାହାଘ ସେଥିଲା ଦି ଜଣ ଆଙ୍କର ହେଇନଥିଲା ଆଉ।
ଅ ହୋ।
ଏ ମୋ ଶାଶୁ ନାଇଁ ଝିଅ ନାହାନ୍ତି ତିନି ଭାଇ। ଆଉ କେମିତି ଝିଅ ତାଙ୍କର ଝିଅ ଦି ଜଣ ଥିଲେ ସେଏ ଦି ଜଣ ବି ମରିଗଲି ବି କୁଆଡେ। ସେ ଛୋଟ ଦିନରୁ ଜନ୍ମ ହେଇକି
ଆଉ ତିନି ଭାଇ ଯାକ ସବୁ ସେପାରେଟ?
ହଁ ଏବେ ସେପାରଟ ହେଇଯାଇଛନ୍ତି। ରହିଲେ ଦଶ ବାର ବର୍ଷ ତାପରେ ହଁ ନାଇଁ ଅଲଗା ଗୋଟେ ଘରେ ରହୁଥିଲୁ ପୁଣି ଅଲଗା ଅଲଗା ଘର କରିଦେୁ ସମସ୍ତେ ଆଜିକାଲି ଛୁଆ ଆଉ ସେମତି କର
ହଁ ତଥାପି ସେ ପୁରୁଣା ଡିଏରେ କିଏ ରହିଲେ?
ବଡ ଅଛନ୍ତି।
ହଁ।
ଏ ବଡ କ ଆମ ଘରେ ଏଇଟା ମୁଁ ଯୋଉଠି ବହି ଖଏ ଖାଲି କେଇ ଖାଲି ଅଳ୍ପ ବାଟ।
ଅ ହଁ।
ଆଉ ମଝିଆ ଟିକେ ଦୂରକୁ ଯାଇଛନ୍ତି ହେରି। ପାଖରେ ଆଉ ଗୋଟେ ଜାଗାରେ ସମସ୍ତେ ଅଛୁ ସେଇ ଆମ ଇଏ ଭିତରେ।
ଅହୋ ତମେ ମାତ୍ର ଘରେ ଘ ତ ଦି
ହଁ ଆମେ ଦିଜଣ। ଆଉ ତମର ପୁଅଝିଅ? ହଁ ଝିଅ ଆଉ ହଁ। ଏ ଝିଅ ତ ରଜକୁ ଆଇଥିଲେ ଯେ ତାକୁ ନେଇକ ଛାଡିକି ପୁଣି ଆଇଚୁ ଆଉ।
ତ ବଡ଼ ହେଇଗଲେ। ପ୍ଲସ ଟୁ ନାଇଁ ଓହୋ। ଆଉ ଘରେ ତ ଅଳ୍ପ କୋଉଠି ଦିଟା ରୋଷେଇ
ହଁମ, ହରିଏ ଯୋଉ ଦିନେ ସେଇ ସକାଳୁ ଓଳି ଥରେ ଭାତରନ୍ଧା ହେଲେ ରାତିରେ ରୁଟି ଖାଇଲୁ ସେଇ ଭାତ ଯାହା ଖାଇଥିବୁ ସକାଳକୁ ଦିଟା ଥିବ ପଖାଳ ମୁଁ ଖାଇଦଉଛି। ଇଏ ତାଙ୍କର ପଖାଳ ଖାଉନାହାନ୍ତି ଖେ ଖାଇ ଦଉଛନ୍ତି ଆଉ ସେଇ ଭାତ ଦିଟା ଥିବ ମୁଁ ସେ ଦିନକୁ ଥରେ ରାନ୍ଧୁଛି
ଅ ହଁ।
ଆଉ କାଇଁ ଏତେ ଥର ରାନ୍ଧିକି କଣ
ହଁ, କିଏ ଅବିକା ଖାଇବ। ବୋର ଲାଗୁନି ବସି ବସିକି ଏକୁଟିଆ।
ନାଇଁ ଏକୁଟିଆ ନୁହଁ ମୋ ମଝିଆଣିୀ ମୋ ବଡ ଯା ମଝିଆଣିୀ ଯା ଆମର ଏ ପାଖରେ ବା ଅଳ୍ପ ଅଳ୍ପ ବାଟରେ।
ଅ ହୋ।
ମୋ ବଡ ଯାଆଙ୍କର ବୋହୂଟିଏ ହେଇଚି ପୁତୁରା ବହୁ ମୋର ଜଣେ ଝିଆରି ଏ ପାଖରେ ବାହାହେଇଚନ୍ତି ତା ନା ମୋ ତା ପୁଅ ଟା ସବୁବେଳେ ନାତିଟା ଆସିକି ଆମର ଘରଟି। ଏଇନା କେ ବାଡ କଣ ଲାଗିଥିଲେ ମୋ ବଡ ଯାଙ୍କର ଯୋଉ ନାତୁଣୀ ଜଣେ ଆସିକି ଅଛି। ପାଠ ପଢୁଚ ତାର ଏଠି। ଏଇ ସାନ ମଝିଆଣୀ ଯାଙ୍କ ନାତି ଜଣେ ଆସିଚି ଏବେ। ସେ ଦି ଜଣ ମାଡଗୋଲ ଲାଗିଥିଲେ ମୁଁ ଖାଲି ଚି କିରି ମୁଁ ଯା ତମ୍ ତମ୍ ତୋ ଅଜା ଘରେ ଗଲେ ସବୁ ଲାଗିବ, ସେଇଆଡ଼ ଯା ମାଡଗୋଳ ଲାଗିବ।
ତାଙ୍କର ପୁଅ ଝିଅ ବାହା ହେଇ ସାରି ଏଣେ ନାଇଁ?
ତାଙ୍କର ସମସ୍ତେ ସଇଲେଣି। ବଡ ଘର ସମସ୍ତେ ସଇଲେଣି ସାନ ଘର ମଝିଆ ଘର ତାଙ୍କର ସଇଲେଣି।
ଆଉ ତାଙ୍କର କେହି ପୁଅ ଝିଅ ସବୁ ବଡର?
ବଡ଼ର ତାଙ୍କର ତିନି ଜଣ ଝିଅ ଆ ଜଣେ ପୁଅ। ଆଉ ମ ଝିଆଣୀଙ୍କର ଜଣେ ପୁଅ ଦି ଜଣ ଝିଅ। ଆଉ ମୋର ପୁଅଟିଏ ଝିଅଟିଏ ଆଉ।
ତାଙ୍କ ଦିଜଣ ସବୁ ସରି ଗଲାଣି।
ଦି ଜଣ ଆଙ୍କ ସରିଗଲାଣି।
କମ ଏଜ୍ ରୁ ବାହାଘର କରିଦେଇଛନ୍ତି ନା ବୟସ ହେଇ
ନାଇଁ ବୟସ ହେଇଥିଲା।
ଓ ହୋ।
ବୟଶ ହେଇଥିଲା ଛୁଆଗୁରାଙ୍କୁ ସମସ୍ତିଙ୍କି ବୟସ ହେଇଥିଲା।
ଆଚ୍ଛା ତାଙ୍କର ଜଞ୍ଜାଳ ସବୁ ସରିଯାଇଚି ନା ତମରି ଅଛି ଖାଲି। ତମେ ଲାଷ୍ଟରେ ଅଛ ଆଉ ପୁରା ମଟନ ଫଟନ ଭୋଜି କରିକି ପୁରା ଧୁମଧାମରେ କରିବ ପୁଅ ଝିଅଙ୍କର ଆଉ।
ସମସ୍ତେ ଆଖି ଆଗରେ ଖାଲି କହୁଚନ୍ତି କେହି କୁଆଡେ ଯିବନି ଯାହା ଯଦି ଯିଏ ଯିବ କାହାକୁ ଆମେ ପଚାରିବୁନୁ।
ସେମାନେ ସବୁ ବଡ ବଡ ଝିଅ ସବୁ ମାନେ ତମ ଛୁଆଙ୍କଠୁ ନାଇଁ?
ହଁ।
ସିଏ ବି ଗୋଟେ ଜଞ୍ଜାଲ ବା ପୁଅ ଝିଅ ବାହାଘର ସରିଲେ ଗଲା ମାନେ ଅଚୀନ୍ ତାର ବାପା ମା ବସିବେ।
ହଁ ମୁଁ ତ କହୁଥିଲ ମୋ ପୁତୁରା ଯିଏ ବଡ ସେ କହୁଚି ଯଦି ଭୁଲ ଢୁଲ ଯାହା କରିବି ମୁଁ ଆମେ ଜମା ଶୁଣିବୁନୁ। ମୁଁ ଚଙ୍ଗ। ବେଶୀ ଗଲା କରୁଚନ୍ତି ଜଣି ଏ ଦି ଜଣ ଅଛନ୍ତି ଛୁଆ ଘରେ
ହଁ ହଁ।
ଯୁଆଡେ ଗଲେ ଯାହା ହେଲେ ଆଖିଆଗିରେ ସମସ୍ତଙ୍କର।
ହଁ। ପୁଅ ତ ବାହାରେ ଅଛନ୍ତି ବା ନା।
ହଁ ପୁଅଟା ବାହାରେ ଅଛି ରଜୁକୁ ଆସିଥିଲା ହେଟୁ ଫୁଣି ଗଲା ଭାରି ହଁ ହଁ।
ଓ ହୋ।
ଜବ୍ କଣ ତାର ଡିପ୍ଲୋମା କରିଥିଲା ଏଇଠୁ ଗଲା। ଆ ଯୋଉ ସେଫ୍ଟି କୋର୍ସ ବି ଆସିଥିଲା ପରୀକ୍ଷା ଦେଇକି ରହିଲା ମାସେ ଖଣ୍ଡେ ସେଠୁ ପୁଣି ଗଲା ହରି ସେଇ ଯେଉଁ କମ୍ପାନୀରେ ରହୁଚି।
ଓ ହୋ। ଆଉ ଭଲ କ ସେଟଲ ହେଇଗଲେ ଆହୁରି ଭଲ।
ହଁ। ପୁଅ ଟାକୁ ହେଲା କେତେ ଏଇଠୁ ଚବିଶି ଚାଲିବ ଏଇ ଅକ୍ଟୋବରଠୁ ଏଇନା ତେଇଶି ଚାଲୁଛି, ଆଉ ହଉ ରଖୁଚି।